ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ୍ୟାଡାମ ନମସ୍କାର ଆଉ କଣ କରୁଛନ୍ତି କଣ କରୁ
ଏଇଠି ନାଇଁ ବାରି ଆଡ଼େ ଗୋଟେ ଗଛ ଲଗେଇଥିଲି ଯେ ସେଟାରେ ପାଣି ଦିଆହେଇନଥିଲା ତ ପାଣି ଦବାକୁ ଆସିଥିଲି।
ଆଜ୍ଞା ନିଜେ ଲଗାନ୍ତି ଗଛ।
ଆଜ୍ଞା ଆଜ୍ଞା ଆପଣ ଗଛ ଲଗେଇ ବାକୁ ଭଲ ପାଆନ୍ତି।
ଆଜ୍ଞା ମ୍ୟାଡାମ ଆମର ସବୁ ଚାଷ ବି ହୁଏ ଘରେ। ଆମ ବିଲରେ ବି ହୁଏ ଏମତି ସବୁ ପନିପରିବା ହୁଏ ଯେମିତି କିି ଜହ୍ନି, ପୋଟଳ, କାକୁଡ଼ି, କଲରା ଆଉ ଆମର ଝୁଡ଼ଙ୍ଗ ବି ଲାଗେ। କୋବି ଲାଗେ ଆଳୁ। ଆମର ସବୁ ପ୍ରକାର ପନିବା ପନିପରିବା ଚାଷ ହୁଏ ଆମ ନିଜର। ଆମ ବାର ପରିବା ଲଗେଇଛୁ ଯେମିତିକି ଏବେ ତ ବର୍ଷା ଦିନ ଜହ୍ନି ଲାଗିଛି। କାକୁଡ଼ି ଆଉ ଏମିତି ସବୁ ଆଉ। କଖାରୁ ଲାଗିଛି ସେ ବର୍ଷା ଦିନ ପନିପରିବା।
ମ୍ୟାଡାମ ବାରିର ଫସଲ ଜିନିଷ ଖାଇବାକୁ ବହୁତ୍ ଭଲ ଲାଗେ ତାର
ଆଜ୍ଞା ମୁଁ କାହିଁକି ନା କିଣି ଆଣୁଥିବା ପନିପରିବାରେ ବହୁତ୍ ପ୍ରକାର ଔଷଧ ପଡେନା ତାର ସେ ବହୁତ୍ ଦିନ ବି ଲୋକ ରଖିଦେଇକି ରଖି ତାକୁ ବିକ୍ରି କରନ୍ତି ଷ୍ଟୋର୍ କରିକି ଆମେ ନିଜେ କଣ ବାଡି ରୁ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଆଣିଲେ ସାଙ୍ଗେ ସାଙ୍ଗେ କରିକି ଖାଇଲେ ତା ସ୍ଵାଦ ଟା ଅଲଗା। ରହିଯାଇଥିବା ପରିମାଣରେ ଏତେ ତରକାରୀ କଲେ ଏତେ ଭଲ ଲାଗେନି। ନିଜେ ଯେମିତି ସାଙ୍ଗେ ସାଙ୍ଗେ ଆଣିବେ ରାନ୍ଧିବେ।
ଆଜ୍ଞା ନାଇଁ ଆପଣଙ୍କୁ ଗୋଟେ ଗ ଗଛ ଏଠି ଆଜିକା ଯୁଗରେ ଗଛ ଲଗେଇଲେ ମାନେ ଅଞ୍ଚଳ ରେ ଗଛକୁ ମାନେ ହାଣିକି ସଫା କରିଦଉଛନ୍ତି ତ ଗଛଟି ଆମର କେତେ ଜୀବନରେ ଦରକାର୍ କାହିଁକି ନା ସେ ଆମଠୁ ଅମ୍ଳଜାନ ଗ୍ରହଣ କରିକି ଅଙ୍ଗାରକାମ୍ଳ ଆମକୁ ଦେଉଅଛି।
ଆଜି କାଲି ଏ କଣ ପାଇଁ ଗରମ ହଉଛି କି ପ୍ରାୟ ଲୋକ ସବୁ ଗ ଗଛ କାଟିଦେବାରୁ ଏଇକିଣା ବାୟୁମଣ୍ଡଳରେ ଏଇକିଣା ଆମେ ଯେତିକି ଅମ୍ଳଜାନ ଅଙ୍ଗାରକାମ୍ଳ ନଉଛେ। ପ୍ରବ ଅତ୍ୟଧିକ ଅଙ୍ଗାରକାମ୍ଳ ହେଇଗଲା ବେଳକୁ ଲୋକଙ୍କର ଗ ଗରମ ପ୍ରବଳ ହଉଛି। ଆଗେ ଗଛ ବୁଛ ଥିଲେ ଲୋକଟେ ଯୋଉଠୁ ଆସିଲେ ହିଁ ବସି ପାରୁଥିଲା ତା ମୂଳରେ। ଏବେ କୋଉଠି ଟିକେ ବସିହଉଛି କି ରାସ୍ତା କଡ଼ ରୁ ହିଁ ହାଣିଦେଲେ। ଆମେ ଯଦି ନିଜେ ହେଇକି ଗୋଟେ ଗୋଟେ ଗଛ ଲଗେଇବା ଗଛ କୁହନ୍ତି ଗୋଟେ ମଣିଷ ଗୋଟେ ମାନେ ଶୁଦ୍ଧ ବାୟୁ ହିଁ ପାଇପାରିବ ଏବେ ମୁଁ ଅପରିଷ୍କାର ହେଇଗଲାଣି ଯେମିତି ଆଜ କାଲି ଇଏ କିଛି ଗଛ ଲଗେଇଲେ ହିଁ ଭଲ ନିଜେ କିଛି ଗଛ ଲଗାନ୍ତୁ।
ବାଟୋଇଟିଏ ଯାଉଥିବ ବାଟୋଇଟି ଖରା ରେ ମାନେ ହଇରାଣ ହେଇଯିବା ସେ ଗ ଗଛର ଛାଇ ତଳେ ବସିକି ଟିକେ ବିଶ୍ରାମ ନେଇ ପାରିବ କିନ୍ତୁ ଗଛଟେ ନଥିଲେ ସେ ତ ପଢିକି, ତାର ଅବସ୍ଥା ଆଉ ରହିବନି କିନ୍ତୁ ଗଛଟିଏ ଥିବା ଯେହେତୁ ସେ ତା ତେବେଳେ ବିଶ୍ରାମ ନେଇପାରିବ। ସେଇ ଗଛ ହିଁ ଆମକୁ ଫଳ ଦିଏ ଆମ୍ବ କଷି ପୁଣି ଆମ୍ବ ଖାଇସାରିଲା ପରେ ଘ
ଆମର ବି ମାଡ ଆମର ବି ନିଜ ବାରିରେ ଆମର ବ ଗଛ ପଣସ ଗଛ ନିଜେ ବି କଦଳୀ ଗଛ ବି ଲଗେଇଚୁ ଆମର, କଦଳୀ କିଣା ହୁଏନି ଆମର ପାଚିଲା କଦଳୀ ବି ଅଛି ଆଉ ରାନ୍ଧିକି ଯଉଗୁରା ବି ଖାନ୍ତି ସେ କଦଳୀ ବି ଅଛି ନିଜର ଆମର ବହୁତ ଆମର ଆମ୍ବ ଗଛ ବହୁତ ପଣସ ତ
ଆଜ୍ଞା ଆ ଆମ ମ୍ୟାଡାମ କଞ୍ଚା କଦଳୀ ଗଛ ଅଛି କିନ୍ତୁ ଆମ୍ବ ଗଛରୁ ଆମ୍ବ ଖାଇସାରିଲା ପରେ ବି ଗ ଗଛ ଯେତରେ ଶୁଖିଯାଏ ସେଥିରୁବି କାଠ ଜାଳେଣି ହେଇକି
ଆଜ୍ଞା ଆଜ୍ଞା ଆମର ଆମର ଆମ ଘରେ ଆମର କାଠ କିଣା ହୁଏନି ଆମ ବାରିରେ ତ ବହୁତ ଗଛ ଆମର ଏଇ ଶୁଖିଗଲେ ସେ ଏଠୁ ଆମର ଆଣିକିରି ଭାଙ୍ଗି ରୋଷେଇ କରୁ ଆମ ଚୁଲିରେ ବି ରୋଷେଇ ହୁଏ।
ଆଜ୍ଞା ଚୁଲି ରନ୍ଧା ଟା ହିଁ ବହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା ଏବେ ତ ଗ୍ୟାସ ର ସମସ୍ୟା ବହୁତ ହେଇଗଲାଣି ଆ ଆମର ପ୍ରାୟ ଚୁଲିରେ ହିଁ ରୋଷେଇ ହଉ
ଆମର ବି ପ୍ରାୟ ସମୟ ଚୁଲିରେ ରନ୍ଧା ହୁଏ ତ ଚୁଲି ଟା ବି ବହୁତ ଭଲ ଲାଗେ।
ଆଜ୍ଞା ଲୋକମାନେ ଏବେ ଅଛନ୍ତି ଗ୍ୟାସରେ ରୁଟି ସେକି ଦଉଛନ୍ତି ସେଇଟା କଣ ଭଲ କି?
କିନ୍ତୁ ଚୁଲିରେ ରୁଟିଟା ତାର ସ୍ଵାଦ ଅଲଗା ଥାଏ ଗ୍ୟାସ ରେ ରୁଟି ତାର ସ୍ୱାଦ ଅଲଗା ଥିବ।
ଆଜ୍ଞା ଆଜ୍ଞା।
ହ ତ ଗ୍ୟାସ ରେ ହିଁ କଣ ପୋଡାପୋଡି କରିକିି ପଖାଳ ଖାଇପାରିବେ ଖାଇପାରିବେନି।
ନାଇଁ ନାଇଁ ଚୁଲିରେ ଯେମିତି କାଠଟେ ପକେଇ ଦେଇ ସେ ଜିନିଷ ଟାକୁ ପୋଡିବେ ଯେ ତାର ଯେମିତିଆ ବାସ୍ନା ଆଉ କଣ ଗ୍ୟାସରେ ସେଟା ଥାଏ କି ସେ ହେଟା ଭଲ ଲାଗେନି ଗ୍ୟାସ ର ପୋଡା ଟା
ସେତେବେଳେ ବି ମାନେ ଜେଜେବାବାହେକା ଅମଳରେ ମାନେ ସେଇ ଚୁଲି ହିଁ
ପୋଢା ପୋଡିହିଁ ଭଲ ପାଉଥିଲେ ଆଗେ ଲୋକ ପଖାଳରେ କିଛି କିଛି ବାଇଗଣଟେ ହଉ ନହେଲେ ପୋଟଳଟେ ହଉ ଆଳୁଟେ ହଉ ପଡିଦେଲେ ସେମାନେ ଖୁସିରେ ଖାଇଦଉଥିଲେ।
ବହୁତ ଖୁସିରେ ଖାଇ ଦେଇକି ସେ ବିଲ ବାଡିକି ଯାଆନ୍ତି।
ଆଜ୍ଞା ଆମର ବି ଚାଷ ହୁଏ ଆମ ବାପା ବି ଯାହା ହଉ ପୋଡି ଟିକେ ପୋଡି ଦିଅ ବି ଚୁଲିରେ ହଉ ସେ ପଖାଳ ଖାଇଲେ ତାଙ୍କୁ ବହୁତ ଭଲ ଲାଗେ। ସେ ପଖାଳ ହିଁ ଖାଇ ଦେଇକି ବିଲକୁ ଯାଆନ୍ତି ଆଜ୍ଞା ଆମର ବି ବହୁତ ଲୋକ କ ପଡନ୍ତି କାମ ହୁଏ ସମସ୍ତେ ବି ଆମର ପନି ପରିବା ଆମରି ପନିପରିବାରୁ ହିଁ ତାଙ୍କୁ ଦିଆ ହୁଏ ଏମିତି ଆମର ସବୁ ପୋଟଳ ହୁଏ ଜହ୍ନି ହୁଏ ସବୁ ପ୍ର୍ରକାର ପନିପରିବା ଆମେ ନିଜେ ହିଁ ତିଆରି କରି ଦେଉ
ଆଜ୍ଞା ଆଜ୍ଞା ମ୍ୟାଡାାମ ଆଜିକା ଯୁଗରେ ବି ତ ମାନେ ସମସ୍ତେ ମାନେ ବାରି ମାନେଙ୍କେରେ ସେଇ ଫସଲ ଟା ଲଗଉନାହାନ୍ତି କିଛି କରୁନାହାନ୍ତି ତ ସେମାନେ ବାହାରୁ କିଣିକି ଆଣିଲେ ନା ତ ସେଇ ଜିନିଷ ଟା ଖାଇକି ରୋଗରେ ଆ ଆକ୍ରାନ୍ତ ହେଇଯାଉଛନ୍ତି।
ଆଜ୍ଞା।
ତାଙ୍କଠି ବି ଝାଳ ବୋହିଲାନି ଆ ଆମ ଗାଁ ଅମଳରେ ଯଦି ଆ ଏବେ ତ ଯାହା
ଆଗେ ଲୋକ ବହୁତ ପରିଶ୍ରମ କରୁଥିଲେ ଏବେକା ଲୋକ ଆଉ ପରିଶ୍ରମ କରିବାକୁ ହିଁ ଭଲ ପାଉନାହାନ୍ତି। ଏବେ ଯେତେ ଯେତେ ସୁବିଧା ହଉ ସେତେ ସେତେ ଲୋକଙ୍କର ମାନେ କେ ଲୋକ ହିଁ ରୋଗାକ୍ରାନ୍ତ ହଉଛନ୍ତି। ଆଗେ ଲୋକ ନିଜେ ହାତରେ ଧାନ ଚାଷ ବି କରୁଥିଲେ ଏବେ ତ ମେସିନ୍ ହେଲା ମେସିନ ରେ ହିଁ ପୁରେଇ ଦେଲେ ଧାନବାର ଆଗେ ନିଜେ ବେଙ୍ଗଳା ବଳଦ ଇଏ ହେଇ ବେଙ୍ଗଳା ପଡୁଥିଲା। ଧାନ ଅମଳ କରୁଥିଲେ ଲୋକ। ଲୋକ ଏବେ କଣ ମେସିନରେ ପୁରଇ ଦେଲେ ଧାନ ବାହାରଲା ସହଜ ଲୋକ ସହଜ ହିଁ ସବୁବେଳେ ଚାହୁଁଛନ୍ତି। ଯେ ସହଜଟା ଯେ ନିଜ ପାଇଁ କେତେ କ୍ଷତି ସେଇଟା ଲୋକ କେବେ ଭାବୁନାହାନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଏବେ ଏବେକା ମାନେ ଭାବୁନାହାନ୍ତି ଯେ ଆମେ ଭାବିଲା ବେଳକୁ ବହୁତ କଷ୍ଟ ଲାଗୁଛି କି ଆମ ଯୁବପିଢି ଆଗକୁ ଆମ
ଆଜ୍ଞା ଆମ ପରେ ପରେ ଆମ ପରେ ପରେ ବହୁତ ଆହୁରି ଆମେ ଏବେ କଣ ଅସୁବିଧା ଭୋଗୁନି ଆଗ ଆଗକୁ ଆହୁରି ଆମ ପରପର ପିଢି ପିଲାମାନେ ବହୁତ ଅସୁବିଧା ହେବେ। ତେ ଯେତେ ସହଜ କରେଇବାକୁ ଚାହିଁବେ ସେତେ ଏଇଗଣା ମାନେ ନିଜକୁ କ ଇଏ ହଉଛି କଷ୍ଟ ହଉଛି ଲୋକଙ୍କୁ ରୋଗ ହେଇକିନା ରୋଗ ପ୍ରାୟ ଲୋକ ଙ୍କୁ ହୋଉଛି ଏଇ ଖିନା ଦେଖିବ ହାର୍ଟଚକ୍ ହଉ କି କ୍ୟାନସର ହଉ ଏବେ ଲୋକ ପୁ କଣ ପାଇଁ ହଉଛି କିଛି ପରିଶ୍ରମ ହିଁ ନାହିଁ ନିଜର।
ଆଜ୍ଞା ଆଜ୍ଞା ଆଜ୍ଞା କି? ଏବେ ମାନେ ଯେତିକି ଅସୁବିଧା ହଉଛି କି ଆମେ ସେତେବେଳେ ଆଗ ଆଗକୁ ପିଢି ମାନେ ପିଲା ଛୁଆ ମାନେ ବି ଜାଣିବେ ନି ଯେ ପଖାଳ କଣ? ବାରିରେ ହଳ କେମତି ପୁରୁଣା ଜିନିଷ ଆଉ କିଛି ସେମାନେ ଜାଣିପାରିବେନି ପୁରୁଣା ସଂସ୍କୃତି ପରମ୍ପରା।
ଆଜ୍ଞା ଏଇ ଦେଖନ୍ତୁ ଏଇ ଯୋଉ କରୋନା ଟାଇମ୍ ରେ କୋରୋନା ଟାଇମରେ ବଜାର ସହର ଲୋକ କେତେ ଅସୁବିଧା ହେଲେ ଆମର ହଁ ନିଜର କିଛି ଚାଷ ଥିଲା ବୋଲି ବାରିରେ ଆମେ କରି ଖାଇପାରିଥିଲୁ। ଆମ ଦେହରେ କିଛି ରୋଗ ଅଛି କି ବଜାରରେ ରୋଗ ଲୋକଙ୍କୁ ରୋଗ କ ପାଇଁ ସେମାନେ କିଛି ପରିଶ୍ରମ ହିଁ କଲେନି। ଆମ ଦେହରୁ କଣ ଝାଳ ବୋହିଲା ସେମାନେ ସଦାବେେଳେ ଏ ସିି ରୁମରେ ରହିଲେ। ସେମାନଙ୍କୁ ଅତ୍ୟଧିକ ଥଣ୍ଡା ହେଇଥିବାରୁ ସେମାନଙ୍କୁ ସଦାବେଳେ ଥ ଥଣ୍ଡା ହିଁ କରୋନା ର ସେ ଯେତେ ଥଣ୍ଡା ହେଲା ତାଙ୍କୁ ସେତେ କରୋନା ରୋଗ ହେଲା ପ୍ରାୟ ଦେ ଦେଖିଛନ୍ତି ନା ବଜା ଲୋକଙ୍କୁ ହିଁ ହେଇଛି କୋରୋନା ଲୋକ ଗାଁ ଗହଳିରେ କେବେ କାହାକୁ କରୋନା ହେଇ ହିଁ ନାହିଁ।
ନାଇଁ ସହରାଞ୍ଚଳରେ ବୋହୁତ ମାତ୍ରାରେ ସେଇ ଜିନିଷ ଟାହେଇଥିଲା। ତାପରେ ପୁରା ସହ ବନ୍ଦ ହେଇଗଲା ତା ଲୋକ ଖାଇବାକୁ ବି ଆହ କିନ୍ତୁ ଗାଁ ରେ ସେତିକି ଆମେ ମାନେ ଉ ଧାନ ଚାଉଳ ବିରି ମୁଗ ଫଳ ତ ସ କରି
ଆଜ୍ଞା ଆଜ୍ଞା ଆଜ୍ଞା ଆମର ବି ଆମର ବି କୋଳଥ ଚାଷ ହୁଏ। କୋଳଥ ଚାଷରେ ଏବେ ଯୋଉ ଷ୍ଟୋନ ରୋଗ ହଉଛି କୋଳଥ ଡାଲିଟା ଷ୍ଟୋନ ରୋଗ ପାଇଁ ହିଁ ଭଲ କୋଳଥ ଡାଲି ଟା ଖାଇବେ ପ୍ରାୟ ଡକ୍ଟର କୁହନ୍ତି କୋଳଥ ଡାଲି ଖାଅ। ଆଉ କୋଳଥ ସିଝା ପାଣି ପିଅ ଆଜ୍ଞା ଆଜ୍ଞା। ପେଟରେ ଯୋଉ ପେଟରେ ଯୋଉ ମାଂସ ଟା ବଢିଥାଏ ଷ୍ଟୋନ ଯୋଉ କୁହନ୍ତି, ସେଟା ପେଟରେ ମାଂସ ଟା ବଢିଯାଏ କୋଳଥ ଡାଲି ଖାଇଲେ ତା ପାଣି ଟା ପିଇଲେ ସେଟା କୁହନ୍ତି ଡକ୍ଟର ପ୍ରାୟ କୁହନ୍ତି ଅଳ୍ପ ଯେତେବେଳେ ଆରମ୍ଭ ହେଇଥିବ ବେଶ ସେଟା ମାନେ ଆପେ ଆପେ ଛିଡିଯାଏ ନ ଭଲ ହେଇଯାଏ, ଆପେ ଆପେ ଏଇ କ ବିନା ଔଷଧରେ କିଛି ହ ଭଲ ହଉନି ଆମର କିନ୍ତୁ ଘରେ ପ୍ରାୟ କୋଳଥ ଡାଲି ହୁଏ ସଦାବେଳେ ଶୀତ ଦିନ ବହୁତ ହୁଏ, ଶୀତ ଦିନ କାହିଁକି ଖରା ଦିନ ଖାଇଲେ ପେଟ ଗରମ ହେଇଯାଏ, ଝାଡାଫାଡା ହୁଅନ୍ତି ପ୍ରାୟ ଲୋକ, ଆଉ ଶୀତଦିନେ ଭଲ ଖାଇବେ।
ଖରାଦିନ ର ମାନେ ଖରାଟା ସହି
ଆଜ୍ଞା ଆଜ୍ଞା ପ୍ର ଏବେ ତ ବୋହୁତ ଗରମ ହୋଉଚି ନା। ବୋହୁତ ଗରମ ହୋଉଚି, ସେତେବେଳେ ଶୀତଦିନେ ତ ଥଣ୍ଡା ପଡେ ସେଟା ଦେହ ପାଇଁ ଗରମ ଖାଇଲେ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା ତ କେତେବେଳେ ବି ମାଣ୍ଡିଆ ଗୋଟେ ଯାଉ ଶୁଣିଥିବେ?
ଆଜ୍ଞା ଆଜ୍ଞା ମାଣ୍ଡିଆ ଯାଉ ଆଗେ ଲୋକ ବହୁତ ଖାଉଥିଲେ। ଏବେ ଆଉ ମାଣ୍ଡିଆ ହେଇ କେହି ଖାଉନାହାନ୍ତି, ଆଉ ଏବେ ବି ସ୍କୁଲ ମାନଙ୍କରେ ଦଉ ଛନ୍ତି ଯେ ମୁଁ ଶୁଣୁଛି ରୋଷେଇ ଦେଲା ବେଳେ ମାଣ୍ଡିଆ ଲଡୁ ଦଉଛନ୍ତି।
ଆଜ୍ଞା ଆଜ୍ଞା କିନ୍ତୁ ସେଇ ମାଣ୍ଡିଆଯାଉଟା ହିଁ ପେଟ ପାଇଁ ବହୁତ ମାନେ ଥଣ୍ଡା ଥାଏ। ରାତିରେ ସେଟା ରାନ୍ଧିକି ଥୁଅନ୍ତି, ସକାଳେ ସେଟା ଖାଇକି କୌଣସି କାମ କର ପଛେ, ପେଟ ଟା ଥଣ୍ଡା ଥାଏ କିନ୍ତୁ ଏବେ ମାଣ୍ଡିଆ ଯାଉ ନାଁ କହିଲେ ସହରାଞ୍ଚଳ ଲୋକ ଅଧିକା ଜାଣି ହିଁ ପାରିବେନି ଯେ -ମାଣ୍ଡିଆ କଣ ବୋଲି।
ନାଇଁ ନାଇଁ ଆମେ ବି ସ୍କୁଲରେ ପଢିଲା ବେଳେ ଦେଖିଛୁ। ମାନେ ମାଣ୍ଡିଆ ଥୁଆ ହେଇଥାଏ, ମାନେ ଛୋଟ ଛୁଆଙ୍କୁ ଚିହ୍ନେଇବା ପାଇଁ। ଆମେ କଣ ସେତେବେଳେ ଦେଖିଥିଲେ ବୋଲି ଜାଣିଛୁ, ଏବେକା ଛୁଆ ହିଁ ଜାଣି ପାରୁନାହାନ୍ତି ମାଣ୍ଡିଆ ହିଁ କଣ।
ଆଜ୍ଞା, ଆଜ୍ଞା, ସେମାନେ ଜାଣିପାରିବେନି ଗହମ ଟାକୁବି ଚିହ୍ନି ପାରିବେନି ସେଟା ଗହମ କି ଆଉ କଣଟା। କାରଣ ସେମାନେ ନୂଆ ଜିନିଷ ହିଁ ଦେଖିଲେ ପୁରୁଣା ଜିନିଷକୁ ଭୁଲିଗଲେ।
ଆଜ୍ଞା ଆମେ ମୁଁ ଦେଖିବାରେ ମୁଁ ମୁଁ ଦେଖିବାରେ, ଆମ ଘରେ ଆଗେ ବହୁତ ପିଠା ପଣା ଆଗେ ଢିଙ୍କି ଥିଲା ଶୁଣିଥିବେ, ଜାଣିଥିବେ, ଲୋକ ମୋ ମୋ ମୋ ମା ଆଉ ମୋ ବୋଉ ମାନେ ଗୋଟେ ଗୋଟେ ମାଣ୍ଡିଆ ରେ ମାନେ କୁଣ୍ଡରେ ଫୁଲ ଫୁଲ ଚାଉଳ ନେଇକିରି ତାକୁ କୁଟିକିରି ନିଜେ ନିଜେ ଏକୁଟିଆ କରିଦଉଥିଲେ। ଏବେ ତ ଲୋକ ଗ୍ରାଇଣ୍ଡର ହେଲା କହିଲେ, ଆମେ ଗ୍ରାଇଣ୍ଡର ରେ ଚଲେଇଦବୁ, ସେଇଆକୁ ହିଁ ଖାଇବୁ। ତେଣୁ ଗ୍ରାଇଣ୍ଡର ରେ ସେ ଯୋଉ ଲୁହା ଟା ଲାଗିଛି ସେଟା ତା ଦେହରେ ଯାଏ ବୋଲି ପେଟକୁ କି ଲୋକ ଭାବୁଛନ୍ତି। ଆଉ ସେଇଟା ଗରମ ହେଇଯାନା ଜିନିଷଟା ଢିଙ୍କିରେ ନିଜ ହାତରେ କୁ କେତେ କରୁଥିଲେ ଆମେ ବି ସେତିକି ଏବେ ପରିଶ୍ରମ କରିପାରିବାନି। ଯେତିକି ଆମ ମା, ଜେଜେମା ସବୁ କରୁ
ଆମର ଏବେ ବି ସେଭଳିଆ ଢିଙ୍କିଅଛି, ଆମର ଯେବେବି ପର୍ ସେ ଆମର ଚାଉଳ ଚୁନା କୁଟିକି ଚକୁଳି ହଙ୍କା କରନ୍ତି।
ଆଜ୍ଞା ଏବେ ବି ପ୍ରାୟ ଜାଗାରେ ଅଛି, ଏବେ ବି ପ୍ରାୟ ଜାଗାରେ ଅଛି, କିନ୍ତୁ ତୁ ସହରାଞ୍ଚଳରେ ଆଉ ନାହିଁ, ଗ୍ରାମାଞ୍ଚଳରେ ଅଛି, ଗୋଟେ, ଗୋଟେ, କୋଉଠି କା ଘରେ ଥିବ।
ସହରାଞ୍ଚଳରେ ଜାଗାର କମ ଅଭାବ ପଡିଲା ତ, କଳକାରାରଖାନା ଗାଡି ଆଉ ସବୁ କିଛି ବହୁତ ବଡ ବଡ ଗାଡି, ବିଲଡିଙ୍ଗ ହେଇଗଲା, ଆପାର୍ଟମେଣ୍ଟ ହେଇଗଲା, ସବୁ କି
ରଖୁଛି, ପଛେ କଥା, ଆପଣଙ୍କ ସହିତ କଥା ହି ବହୁତ ଭଲ ଲାଗିଲା, ରଖୁଛି ଧନ୍ୟବାଦ।